ହଁ ଦିଦି ନମସ୍କାର।
ହଁ ଦିଦି ନମସ୍କାର କଣ କରୁଥିଲେ?
ମୁଁ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ କହୁଚି ଆପଣ କିଏ?
ହଁ ମୁଁ ସ୍ନେହା କହୁଥିଲି।
ନା ତ ଆପଣଙ୍କର ଗୋଟେ ଅଛି ଆଉ।
ଆପଣଙ୍କ ଏବି ବହୁତ ଭଲ।
ଧନ୍ୟବାଦ ଆଉ କଣ କରୁଛନ୍ତି ଆପଣ?
କଣ କରିବୁ ଏଇ ସନ୍ଧ୍ୟା ଟାଇମ ତ ଏଇ ପୂଜା କରିବୁ ଟିକେ ଆଉ ଗୋଡା ହାତ ଧୋଇକି ପୂଜା କରିବୁ ତାପରେ ଆମର ପରୀକ୍ଷା ବି ଅଛି ଆମେ ଏଯାଏ କିଛି ପଢିନାହୁଁ। ପିଢିବୁ ତାପରେ ହଁ।
ସନ୍ଧ୍ୟା ଦେଇ ସାରିଲାଣି ଧୁଆ ଧୋଇ ହେଇକି ଆରାମସେ ଆମର ସନ୍ଧ୍ୟା ଦିଆ ହେଇଲାଣି ଆପଣଙ୍କର ବୋଧେ ସେପଟେ ଆ ମାନେ ସଞ୍ଜ ହେଇନି ବୋଧେ ନା
ଏପଟେ ଲେଟ ସନ୍ଧ୍ୟା ଦିଆହୁଏ ତ ମାନେ
ଆଛା ଆଛା ବୁଝିିନି ଓହୋ ନା ଆମର ଏପଟେ ସନ୍ଧ୍ୟା ହେଇଗଲାଣି ତ ଆମେ ଦେଇଦେଇଚୁ। ଥିବ ଆଉ।
ହଁ ଆମର ଏପଟେ ଦିନ ଅଛି ତ ସେଥିପାଇଁ ଆଉ।
ଆଛା ଆଛା କଣ ଖାଇବାକୁ ଆପଣଙ୍କର ହେଇଚି ଆଜି ଦିପରେ?
ଦିପରେ ଆମର ଆଜି ହେଲା ଭାତ ଡାଲି ପୋଟଳ ଆଳୁ ତରକାରୀ ଆଉ ଗୋଟେ ବାଇଗଣ ଆଳୁ ପଡିକି ଭର୍ତ୍ତା ହେଇଥିଲା ଆଉ ପୁରୀ ବି ହେଇ ଥୀଲା ଆଳୁ ଭଜା ହେଇଥିଲା ଯାହାର ଯୋଉଟା ଇଛା ହବ ଖାଇ ପାରିବ ଆଉ।
ଆପଣ ତ ବହୁତ ଭଲ ରନ୍ଧାଣ ହେଇଚି ଆଉ।
ହ ଆପଣଙ୍କର ଆଜି କଣ ହେଇଥିଲା ଙ୍କ ଖାଇଥିଲେ?
ଥିଲା ଭାତ ସେଇ ଆମର ବି ପୋଟଳ ଦରକାର ଟା ହେଇଥିଲା ଡାଲି ଆମର ବାସ୍ ଆଳୁ ଭର୍ତ୍ତାଟା ଦେଇଥିଲେ ତା ସାଙ୍ଗେ ପାମ୍ପଡ ଦେଇଥିଲେ ଆମର ତ ହଷ୍ଟେଲ୍ ରେ ବହୁତ ପ୍ରୋବ୍ଲେମ ଚାଲଚି ତ ଆମମାନଙ୍କୁ କଣ ନା ହୋଟେଲୁ ମଗେଇ ଦେଉ ସେ ଗୋଟେ ଭାଇ ଆସିକି ଆମକୁ ଦେଇଦିଅନ୍ତି ଆମେ ନଉ ଆଉ।
ଓହୋ ହଷ୍ଟେଲରେ ରହୁଚନ୍ତି ବୋଧେ
ହଁ ଆଜ୍ଞା ଆଜ୍ଞା ମୁଁ ହଷ୍ଟେଲରେ ରହୁଛି ଆପଣ ବି ହଷ୍ଟେଲରେ ନା
ହଁ ଆମେ ବି ହଷ୍ଟେଲରେ ରହୁଚୁ। ତ ଆଉ ଆମ ଘର ଟିକେ ଆମ ଘର ବାଲେଶ୍ୱର ତ ଆମର ଭୁବନେଶ୍ୱରରେ ମୁଁ ଗୋଟେ କଲେଜରେ ପଢୁଚି ସେଥିପାଇଁ ଆଉ ଏତେ ବାଟ ଯିବା ଆସିବା କରିହବନି ମୋ ସା
ଓ ହଁ ହଁ ଚାହେଲେ ହଁ। ଯାହା ହେଲେ ବି ଆପଣ ତ ଏତେ ବାଟ ଯିବା ଆସି ସେ କରିପାରିବେନି ନା ବାଲେଶ୍ଵର କୋଉଠି ଭୁବନେଶ୍ଵର କୋଉଠି ବୁଝିପାରୁ ଥିବେ। ମୁଁ ତ ପୁରୀର ଥାଇକି ହଁ ଆଜ୍ଞା।
ହଁ ପୁରୀରେ କଣ ଆପଣଙ୍କ ଘର
ଆଜ୍ଞା ଆଜ୍ଞା ମୁଁ ତ ପୁରୀରେ ମୋର ଘର ଭାବନ୍ତୁ ମୁଁ ପୁରୀରେ ପାଖରେ ଖାଇକି ବି ଏତେ ଯିବା ଆସିବା କରିପାରିବିନି କହିକି ତ ହଷ୍ଟେଲରେ ରହିଲି।
ଓହୋ ହେଲେ ବି ବହୁତ ବାଟ ବୋହୁ ତାହେଲେ ଆପଣ ଡେଲି ଜଗନ୍ନାଥ ଦର୍ଶନ କରୁଥେ ସୌଭାଗ୍ୟ ମିଳୁଥିବ।
ଦେଖୁଛନ୍ତି ତ କେତେ ଭିଡ ଲୋକମାନେ ଦଶ ଘଣ୍ଟା ଲାଇନ ଲାଗିକି ବି ତାଙ୍କୁ ଜଗାର ଗୋଟେ ପଲକ ବି ଦେଖି ପାରୁନାହାନ୍ତି ସେମାନେ।
ସେଇଆପା ହଁ ଜଗନ୍ନାଥ ସିଏ ଯାହା ସେ ଯାହାକୁ ଚାହିଁବେ ସେ ତାହାକୁ ରଖେଇିବେ ଆଉ ତାଙ୍କ ଇଛାରେ ହିଁ ହଁ। ତାଙ୍କ ଇଚ୍ଛାରେ ହିଁ ତାକୁ ଯିଏ ଦେଖିପାରିବ ଆଉ।
ହଁ ସେଇଆ ତ ଜଗାର ଡଙ୍କରାରେ ହିଁ ତମ ମେ ଯାଉଛୁ ଜଗନ୍ନାଥ ମନ୍ଦିର ଆଉ ପୁଣି ତାଙ୍କ ଇଚ୍ଛା। ଆମେ ତାଙ୍କୁ ଦେଖିପାରିବା ଆଉ ଆଉ ଆପଣ ସେ ଯୋଉ ଜଗନ୍ନାଥଙ୍କ ମନ୍ଦିର ତ ପାଖରେ ଯୋଉ ଟିକେ ଆଗକୁ ଯାଇକି ଗୋଟେ ଗୋଟେ ଫେଣି ଦୋକାନୀ ଟା ଅଛି ଆପଣ ସେଥିରେ ଫେଣି ଖାଇ କି କହିବେ ବହୁତ ଭଲ ଫେଣି ମାନେ ଶିରାରେ ସେ ବୁଡେଇଥାନ୍ତି ବହୁତ ଭଲରେ ବହୁତ ଭଲ ଲାଗେ ତାଙ୍କ ଫେଣୀ ଟା ତାଙ୍କ ଫେଣୀ ଟା ବହୁତ ଫେମସ୍ ବି ବୁଝିପାରୁଛ ନା। ଆପଣ କେବେ ସେଠିକି ଖାଇକି ମତେ କହିବେ ଯେବେ ଆପଣ ଯେ ଆସିବେ ପୁରୀ ଆପଣ ଯେ ପୁରୀ ଆସିବେ ମୁଁ କହୁଛି ଆପଣ ମତେ ଫୋନ କରିବେ ଆଉ ଆମେ ଯିବା ମିଶିକି ଦର୍ଶନ କରିବା ତ ଚିହ୍ନା ପର୍ଚ କେହି ନାହାନ୍ତି ବଟ୍ କଣ ନା ମାନେ ପୁରୀର ଲୋକ ସାଙ୍ଗେ ଆପଣ ଗଲେ ଯାହାହେଲେ ଆପଣ ବୁଝିପାରୁଥିବେ ଆମେ ପୁରୀରେ ଜନ୍ମ ଗ୍ରହଣ ମାନେ ଯାହାହେଲେ ଆମ ମାନଙ୍କ ପାଖରେ କିଛି ଗୋଟେ ଅଛି ନା ଆଉ।
ହଁ ବାସ ନହେଲେ ଏମିତି ଗୋଟେ ଏଡେ ବଡ ଜାଗା ଯୋଉଠି ଟିକେ ଜଗାର ଜାଗା ସେଠି ଯାହାର ଏତେ ସୌଭାଗ୍ୟ ଥିବ ସେ ହିଁ କେବଳ ଜନ୍ମ ନେଇ ପାରିବ। ନିଶ୍ଚୟ ନିଶ୍ଚୟ ମୁଁ ଆମ େ ମୁଁ ତ କେବେ ବି ଯାଇନାହିଁ ଜଗନ୍ନାଥ ପୁରୀ ଜଗନ୍ନାଥ କେବେ ଇଚ୍ଛା ହେଇନି ମତେ ଡାକିବା
ନାଇଁ
ନାହିଁ ଆଉ ଜାଗାରେ ତ ଡୁରି କେବେ ଲଗେଇନାହିଁ ଯେ ଏବେ ବି ଯିବି ଜଗେ ଯେବେବି ଡାକିବ ତାହେଲେ ମୁଁ ଆପଣଙ୍କୁ କହିବି ଆପଣ ମତେ ନେଇକି କି ବୁଲି ଆଣି
ହଁ ହଁ ମୁଁ ତ ଚାହୁଁଛି କି ଆପଣ ଜଲଦି ଜଗାର ଡୋରି ଟା ଲାଗୁ ଜଗା ଆପଣଙ୍କୁ ଜଲ୍ଦି ଡାକୁ ହେଲେ ଆମେ ଯାଇକି ଜଗାର ଦର୍ଶନ ଟା ଟିକେ କରିବା।
ସେଇ ଆଉ ଆଉ ତମେ କେତେ ଥର ଗଲଣି ଜଗନ୍ନାଥଙ୍କୁ ଦେଖିବା ପାଇଁ।
ହୁଁ। ବହୁତ ଥର ଗଲାଣି ବଟ୍ ମାନେ ଆର ବର୍ଷ ମୋର ଜଣଙ୍କର ଘରେ ଟିକେ ଏ ହେଇ ଯାଇଥିଲେ ତ ସେଥିପାଇଁ ମୁଁ ଆଉ ଯାଇପାରିନଥିଲି ବର୍ଷେ ତ ଏବେ ଏବେ କିଛି ଦିନ ପରେ ମୁଁ ଭାବିଛି ଗୋଟେ ଯୋଉ ଆମର ଏଇଠି ପରୀକ୍ଷା ଗୋଟେ ଗେ ହବ ସେ ପରୀକ୍ଷା ପରେ ମୁଁ ଭାବିଛି ମୋ ସାଙ୍ଗ ମାନଙ୍କ ସାଙ୍ଗେ ଟିକେ ଯାଇକି ଦର୍ଶନ କରିବି। ବାପା ମା ତ ଦୂରରେ ରହିଲେ ତାଙ୍କ ସାଙ୍ଗେ ତ ଆଉ ଯାଇ ହଉନି। ଆଉ ଗାଁ ଟଡାକି କିଏ ଏତେ ଭିତରୁ ଯିବ ସେଇଥିାଇ ସାଙ୍ଗମାନୋନ ତ ସବୁ ଭୁବନେଶ୍ଵରରେ ଅଛନ୍ତି ସେମାନେ ବି କହୁଥିଲେ ଯିବେ। କି ଜଗନ୍ନାଥ ମନ୍ଦିର ଦର୍ଶନ କରିବି ଦର୍ଶନ କରିନାହାନ୍ତି ବହୁତ ଦିନ ହେଲାଣି ତ ମୁଁ କହିଲି ହଉ ଚାଲ ଯିବା ମିଶିକି ଦର୍ଶନ କରିବା ସାଙ୍ଗସାଥି ହେଇକି ଟିକେ ସେଇଠି ସମୁଦ୍ର କୂଳେ ବି ବୁଲ ଆସିବା ଫେଣି କଣ କେତେ ଆମର ଖଜା ସବୁ ଖାଇକି ଟ୍ରାଏ କରିକି ଆସିବା। ଚାହାେଲେ ଆଉ ସେଇ ହିସାବରେ ଆମେ ଭାବିଛୁ ଯିବୁ କହିକି
ହଁ ବହୁତ ହଁ ବହୁତ ଦୂର ଦୂରରୁ ବି ଲୋକ ଲୋକ ଆସୁଛନ୍ତି ପୁରୀକୁ ଟିକେ ଖାଲି ଜଗନ୍ନାଥଙ୍କୁ ଦେଖିବା ପାଇଁ ସିଏ ଯ ଭିଡ ହଁ।
ସେଇ ଆପଣଙ୍କୁ ଜାଣନ୍ତୁ ପୁଣି ଏବେ ରଥଯାତ୍ରା ଆସୁଛି।
ହଁ ପା ଆଗକୁ ରଥଯାତ୍ରା ଆସୁଛି କୁହନ୍ତୁନି କେ ଯେ ଭିଡ କେତେ ଲୋକ?
ଏମିତିରେ ତ ଭିଡ ହଉଛି ହଉଛି ଭାବନ୍ତୁ ରଥଯାତ୍ରା ବେଳେ ଆଉ କୋଉ ଭଳିଆ ଭିଡ ହବ ଆମ ମାନେ ତ ଜଗା ଆଗରେ ପିମ୍ପୁଡି ଭଳିଆ ଦେଖା ଯାଉଥିବା
ବାପ ରେ ବାପ୍ ସିଏ ଯେ ଭିଡ ଆଉ ବହୁତ୍ ପୋଲିସ ବହୁତ୍
ହଁ ବହୁତ ବହୁତ
ତାର ତ ଜଗାାୟ ତ ସେବାୟତ କହିଲେ ବହୁତ୍ ତାର ସବୁ ଅଲଗା ଅଲଗା ସେବା ତାରେ ଅଲଗା ଅଲଗା ଦୁଃଖ
ହୁଁ ତାକୁ ଗାଧେଇବା ପାଇଁ ଗୋଟେ ଅଲଗା ତାଙ୍କୁ ଖାଇବା ପାଇଁ ଖାଇବା ଦେବା ପାଇଁ ଜଣେ ଅଲଗା ତା ଯେତେବେଳେ ରଥରୁ ରଥକୁ ଆସିବେ ଯୋଉ ପାହୁଣ୍ଡିକି ଆସନ୍ତି ତା ପାଇଁ ଜଣେ ଅଲଗା ସେବାୟତ ତାପରେ ତାଙ୍କୁ ସେଠି ଗାଧେଇ ଦେବା ପାଇଁ ଗୋଟେ ଅଲଗା ସେବାୟତ ପୁଣି ଯୋଉ ରଥ ଥରେ ଯୋଉ ଡାକରା ଦିଅନ୍ତି ତା ପାଇଁ ଅଲଗା ସେବାୟତ କେତେ ସେବାୟତ ଆଉ କଣ କେତେ
କୁହନ୍ତୁନି କୁହନ୍ତୁନି ବାପ ରେ ବାପ ହଁ ମାନେ ବହୁତ ତାଙ୍କର ନୀତିକାନ୍ତି ବହୁତ ତାଙ୍କ କଥା ମାନେ ଜଗତରେ ମାନେ ଯିଏ ଶୁଣିବ ସିଏ ମାନେ ଆଶ୍ଚର୍ଯ୍ୟ ହେଇଯିବ ବଡ ଠାକୁର
ବଡ ଠାକୁର ପୁଣି ତାଙ୍କ ଭାଇ ବି ଅ ଆଉ ଚମତ୍କାରିତ
ବାପ୍ ରେ ବାପ୍ ବଳଭଦ୍ର ଭାଇ ସୁଭଦ୍ରା ଭଉଣୀ ତାଙ୍କ ବିଷୟରେ ତ କହିଲେ ସରିବ ନାହିଁ ଲକ୍ଷ୍ମୀ ମାତା ଭଳି ଅଛନ୍ତି ତାଙ୍କ ଆଉ ଗୋଟେ କଥା ଗୋଟେ ସୁନ୍ଦର କଥା ଶୁଣିଛନ୍ତି ଜଗନ୍ନାଥଙ୍କର ଯେତେବେଳେ ଖାଦ୍ୟ ରନ୍ଧାଯାଏ ଷାଠିଏ ପଉଡି ତାଙ୍କର ହଁ
ତାଙ୍କର ଯୋଉ ତଳ ହାଣ୍ଡି ଟା ହଁ ତଳ ହାଣ୍ଡି ନହେବା ଆଗ ଆଗରୁ ସବୁଠୁ ଆଗୁଆ ଉପର ହାଣ୍ଡି ଟା ରାନ୍ଧା ହେଇକି ସରିଥାଏ ତା ଲାଷ୍ଟ କୁ ତଳହାଣ୍ଡି ଯୋଟ ସେଟା କି ଆମ ପୁରା ମାନେ ଆଚମ୍ବିତ କଥା ସେଇୟା ଆଉ ଆପଣ ତ ଜାଣିଥିବେ ଯୋଉ ଯାଇଥାନ୍ତି ରଥଯାତ୍ରାରେ ମାଉସୀଙ୍କ ମା ଘରକୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଲକ୍ଷ୍ମୀ ଯୋଉର ରାଗି ଯାଇଥାନ୍ତି ଆଉ ଯୋଉ ଆମର ଏଇ ଯୋଉ ହଁ ଆମର ଯୋଉ ବଙ୍ଗଳା ଲୋକମାନେ କହନ୍ତିନି ରସଗୋଲା ଆମର ଆମର କହିକି କିନ୍ତୁ ସେମାନେ କିଏ ଜାଣିଛନ୍ତି କି ଆମର ଏଇଠି ଲକ୍ଷ୍ମୀକୁ ମନେଇବା ପାଇଁ ସେ ତାଙ୍କୁ ବୁଝେଇବା ପାଇଁ ଆମ ଜଗା ଜଗନ୍ନାଥ ରସଗୋଲା ଆଣିଥିଲେ
ହଁ ସେଟା ତ ଠାକୁରଙ୍କ କଥା ଏଇଟା ତ ଲୋକଙ୍କର ବ୍ୟକ୍ତିଗତ କଥା ତା ଛାଡ ଆ ପଡ ଠାକୁର ସେ ବଡ ମହିମା ତାଙ୍କର ହୁଁ ଆଉ ଆପଣ କେବେ ଗଲେଣି ବୁଲିବା ପାଇଁ ଟ୍ରିପ ରେ କୁଆଡେ? ମନାଲୀ କି ଦାର୍ଜିଲିଂ
ମୁଁ ହଁ ମୁଁ ଏବେ ରିସେଣ୍ଟଲି ଯାଇଥିଲି ଭାଇଜାକ୍ ଆନ୍ଧ୍ରପ୍ରଦେଶ ଯାଇଥିଲି ସେଠି ବୁଲିକି ଆସିଥିଲି ଖାଇବା ତିନି ଦିନ ରହିଲୁ ଖାଇବା ପିଇବା ସବୁ ମାନେ ସାଙ୍ଗସାଥି ମାନେ ସବୁ ଯାଇଥିଲୁ ଆମ ସାର୍ଙ୍କ ସାଙ୍ଗେ ଷ୍ଟଡି ଟୁର୍ ଗୋଟେ କରିକି ସେଥି ଯାଇଥିଲୁ ଆମ ସାର୍ ମ୍ୟାମ୍ ମାନେ ବି ଯାଇଥିଲେ ଆଉ ଆମେ ସବୁ ସେଠି ଗଲୁ ବୁଲୁ ତି ତିନ ଦିନ ମନ୍ଦିର ବି ବୁଲଚୁ ତାପରେ ସମୁଦ୍ର କୂଳ ବି ବୁଲିଲୁ ପାହାଡ ପର୍ବତ ତ ଝରଣା ଆଉ ଯୋଉ ଗୁମ୍ଫା ସେଗୁଡା ସବୁ ବୁଲିକି ଆସିଛୁ ଆଉ
ଆଜ୍ଞା ଆହୁରି ହଁ ମୁଁ ତ ଯାଇଥିଲି ବୁଲିବା ପାଇଁ ଜଷ୍ଟ ଦାର୍ଜିଲିଂ ଯାଇଥିଲି
ଆଚ୍ଛା ଆପଣ ସେଠି ଟିକେଟ ପାଇଲେ ଆମେ ତ ଟିକେଟ ପାଇଲୁ ହିଁ ନାହିଁ କଣ ଆଉ
ହଁ ବାକି ଟିକେ ଅଧିକ ପଇସା ଲାଗିବ ଟିକେ ଅଧିକ ଏକ୍ସପେନସିଭ ତ ଟିକେଟ ଗୁଡାକ। ତ ଟିକେ ଆଗୁଆ କାଟିତେ ବଢିଲା ଟିକେ ଟ ଟା ତାପରେ ଆମେ ଦଡାର୍ଜିଲିଂ ଗଲୁ ଡାର୍ଜିଲିଂ ର ମଲ ରୋଡରେ ରହୁଥିଲୁ ବୋକ୍ କରିକି ହୋଟେଲ ଗୋଟେ ହଁ। ବଡ ଲୋକ କଥା ନୁହଁ ବଡ ଲୋକ କଥା ନାଇଁ ବ ଯିବା କେତେ ଦିନ ଆଉ ସେଥିପାଇଁ ପଇସା ସଞ୍ଚୟ କରିକି ଟିକେ ମନ ଖୁସି କରିବା କ ଥା ଆଉ ବୁଢାବୁଢୀ ହେଇଗଲେ କେତେ ଦିନି ଆଉ । ଆ ମୁଁ ବି ତ ଆପଣଙ୍କୁ କୁହେ ଯେ ଆପଣ ବି ପଇସା ଆଜ୍ଞା।
ଯୋଉ ବୟସରେ ଯାହା ବଞ୍ଚିକି କି ତାଳିବା କଥା ଶି ଶଖିବା କଥା ଦେଖିବା କଥା ଜାଣିବା କଥା ସେଇଟା ସେଇ ବୟସରେ ଜାଣିଲେ ଭଲ ନା ନା ଆଉ ଆପେ ବୁଢା ହେଲା ପରେ ଆଉ କଣ ଡାର୍ଜିଲିଂ ଯାଇପାରିବା ବୁଝିପାରୁଚନ୍ତି ନା।
କଣ କହୁଥିଲେ ଆପଣ ବି ଚାଲନ୍ତୁ ନେକ୍ଟ ଟାଇ ମୁଁ ଯେତେବେଳେ ଯିବି ଆ
ହୁଁ ହଁ ହଁ ମତେ କହିବେ ଆଜ୍ଞା ଆଜ୍ଞା ମିଶିକି ଯିବା ଆଉ ଯାହାହେଲେ ଆଉ। ନେକ୍ସଟ୍ ଆପଣ କୋଉଠିକି ଯିବେ ବୋଲି ଭାବିଛନ୍ତି କିଛି କଣ?
ନେକ୍ସଟ ମୁଁ ଭାବିଛି କାଶ୍ମୀର ଯିବି
ଆଛା ଭଲୋ ତମ ତ କୋହୁଚି କାଶ୍ମୀର ଯୋଉ ଯିବା। ସେପଟେ କାଶ୍ମୀର ଯିବା ଯିବା ଆମେ ଟିକେ ଅ ଯୋଉ ହିମାଚଳ ପ୍ରଦେଶ ଯିବା।
ହଁ ଆଉ ମୁଁ ଭାବିଚି ଜଗା ପାଖକୁ ଯିବି ଜଗା ତ ଯେବେ ତା ଇଚ୍ଛା ହେଲେ ଡା କିଲେ ଯିବି ଆଉ କଣ କହିବି ପାଖରେ ଯେତେ ପଇସା ଥିଲେ ବି ହଁ।
ଇଆ ଜଗା
ପାଖରେ ଯେତେ ପଇସା ଥିଲେ ବି ହଁ ପାଖରେ ଯେତେ ପଇସା ଥିଲେ ବି ଯଦି ଜଗା ନ ଚାହିଁବ ଆମେ କେମିତି ତା ପାଖକୁ ଯିବା।
ସେଇତ କଥା ହୁଁ ମନେ ଅଛି ଥରେ ଆମର ତ ଲେ ଖା ହେଇଚି କି ଆମେ ଖାଲି ସନାତନୀ ମାନେ ମନ୍ଦିର କୁ ଭିତରେ ପଶିପାରିବା। ଜଣେ ଗୋଟେ ସୁିଇଜରଲ୍ୟାଣ୍ଡ ସୁଇଜରଲ୍ୟାଣ୍ଡର ବିଦେଶର ଗୋଟେ ଲୋକ କେତେ କୋଟି ଟଙ୍କା ଆମ ଉଁ ଏଇ ମନ୍ଦିରକୁ ଦାନ କରିଥିଲେ ହେଲେ ବି ତାଙ୍କୁ ଆମେ ଭିତରକୁ ଯିବାକୁ ଦେଇନଥିଲୁ।
ଆଜ୍ଞା କଣ କହିବା ଜଗନ୍ନାଥଙ୍କର ଆଜ୍ଞା ଯାହା ନିୟମ ନୀତିକା କାନ୍ତି ଅଛି।
ହଁ ତାଙ୍କ ଇଚ୍ଛା ବିନା ଆମ ମାନେ କଣ ଗୋଟେ ପତ୍ର ହଲିବନି ଆମେ କେମିତି ଗୋଟେ ବିଦେଶ ଲୋକଙ୍କୁ ଭିତରକୁ ପସେଇଦବା ଯଦି ଲେଖା ହେଇଅଛି। ହଁ ହଁ ମତେ ବି ଯିବାର ଅଛି ଆକଚୁଲି ହଁ ହଁ ହଁ ମୁଁ ଯାଉଛି ଦୀପା ଧୂପ ଦିଆ ହେଲାଣି କଣ ଜଳଖିଆ ଟିକେ ଖାଇବେ ର ରଖୁଛି ତାହେଲେ ଆଁ ନମସ୍କାର ଜୟ ଜଗନ୍ନାଥ ଆଜ୍ଞା।
ଜୟେ ଜଗନ୍ନାଥ।